ହଉ ଆସିଶ୍
ହଁ ଲଲିତି ଭାଇ ଅଛି ବସିଥିଲି ଏମିତି ହୁଁ। କିଛି ଦେଖୁଥିଲି ଜିନିଷ ଆଉ।
ଆଚ୍ଛା-ଆଚ୍ଛା ମୁଁ ମୋବାଇଲରେ ଦେଖୁଥିଲେ ନା କମ୍ପ୍ୟୁଟରରେ ଦେଖୁଥିଲେ?
ନାଇଁ-ନାଇଁ ମୋବାଇଲରେ ହିଁ ଦେଖୁଥିଲି ଆମର ତ ମୋବାଇଲ ଚାଲିଛି।
ଆଚ୍ଛା। ଆଚ୍ଛା କଣ କିଣାକିଣି ପାଇଁ ଦେଖୁଥିଲେ, ନା ଏମିତି ହିଁ ମୋବାଇଲରେ ଇନଷ୍ଟାଗ୍ରାମ୍ ସ୍କ୍ରୋଲ୍ କରୁଥିଲେ?
ହଁ ନାଇଁ ଏମିତି ଇନଷ୍ଟଟାଗ୍ରାମ ସ୍କ୍ରଲ୍ କରୁଥିଲି ସେଥିରେ କିଛି ବୁଲିବା କୁ ଯିବା ଜିନିଷ ଥିଲା ତ କିଛି ଯାତ୍ରା ପାଇଁ ଥିଲା ଜିନିଷ ସେଗୁଡ଼ା ଟିକେ ଦେଖୁଥିଲି ଆଉ।
ଆଚ୍ଛା-ଆଚ୍ଛା ତାହେଲେ କଣ ଭାବୁଛନ୍ତି ଆମେ ବି କେବେ ଯାତ୍ରା କରିବାକୁ ଯିବା କି?
ହଁ ମୁଁ ବି ଭାବୁଛି ଯାତ୍ରା କରିବାକୁ ଯିବା ବୋଲି। ସେଥିରେ ଭଲ-ଭଲ ଜାଗା ଟିକେ ଥିଲା। ବାହାର ଜାଗା ଗୁଡା ଭାରତ ଭିତରେ ନୁହଁ। ଆଉ ଏମିତି ଆମ ବଜେଟ୍ ରେ ବି ହେଇଯିବ ବୋଲି କହୁଥିଲା। ତ ଦେଖିବା କଣ କରିବା ଆଉ।
ଆଚ୍ଛା ତାହାଲେ କେଉଁ ଏରିଆ ଭିଡ଼ିଓ ଦେଖୁଥିଲେ ଆପଣ ବାହାରମାନେ ଦୁବାଇ ହଂକଙ୍ଗ? କି ନ୍ୟୁଜିଲାଣ୍ଡ ନା ଆଉ କେଉଁ ଦେଶ?
ଅ ନାଇଁ ନାଇଁ ଦୁ ମୁଁ ଦେଖୁଥିଲି ମୁଁ ଦୁବାଇ ଗୋଟେ ଦେଖୁଥିଲି ଆଉ ନେ ନେପାଲ ଗୋଟେ ଦେଖୁଥିଲି ଏଇଗୁଡା ହେଇଯିବ କହୁଥିଲା ନେପାଲଟା ଶସ୍ତା ପଡିବ କହୁଥିଲା।
ହଁ ହଁ ନେପାଲଟାତ ନିହାତି ଶସ୍ତା ପଡିବ। କାହିଁକିନା ନେପାଳରେତ ଆମକୁ ଭିସାତ ଦରକାର ନାହିଁନା। କି ପାସ୍ପୋର୍ଟବି ଦରକାର ନାହିଁ ତ ନେପାଳଟା ଯିବାଟା ଆମକୁ ଶସ୍ତା ପଡିବ। ଏବଂ କାଠମାଣ୍ଡୁ ନେପାଳରେ ଯ ଛି ସେଇଟା ବଢିଆ ଭଲ ଅଞ୍ଚଳ ବୁଲିବା ପାଇଁ ତ କଣ ଭାବୁଛ ଆମେବି ନେପାଳ ବୁଲିକି ଆସିବା?
ହଁ ମୁଁ ତ ଭାବୁଚିବି ଭାଇ। ଯେ ଯିବା ବୋଲି ଆଉ ନେପାଲଲଲରେତ ଯଉ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି। ଆଉ ସେଠାକାର ଯୋଉ ବୁଦ୍ଧଙ୍କର ଅଛି ଆମର ସ୍ତୁପ ଗୁଡା ଶାନ୍ତି ସ୍ତୁପ ପଗୁଡା ତ ଦେଖିକି ବହୁତ ଭଲ ଲାଗୁଛି ଯିବାବୋଲି ଭାବୁଚି କଣ କହୁଛନ୍ତି ଆପଣ ମିଶିକି ଯିବା?
ହଁ ହଁ କାହିଁକି ନୁହେଁ। ଆମେ ଯଦି ଆପଣ ଯଦି ମନୋନୀତ କରିଦେଇଛନ୍ତି ନେପାଳ ଯାଇକି ବୁଲିକି ଆସିବେ। ତାହେଲେ ମୁଁ ଅବା କାହିଁକି ମନା କରିବି ମୋରବିତ ଏବେ କଲେଜ ଛୁଟି ଅଛି। ଆପଣ ଯଦି କହିବେ ଏବେହିଁ ଟିକେଟ ବୁକିଂ କରିବି ନେପାଳ ପାଇଁ।
ହଁ ହଁ ହଁ ଏମତି ଏବେହିଁ କରିଦେଲେ ହବ ଆଉ ମୁଁ ଆପଣଙ୍କ ପରି ଗୋଟେ ଯିଏ ସପୋର୍ଟ ଯିଏ କରିବ ସାଙ୍ଗ ସେଇଟାକୁହିଁ ଖୋଜୁଥିଲି। ଆଉ ଭଲ ହେଲା ଆପଣହିଁ କଲକଲେ। ତ କରିବା ବୋଲି ଭାବୁଚି ଆଉ କଣ କରୁଚନ୍ତି?
ଆଚ୍ଛା ଆଚ୍ଛା ଏହା ଶୁଣିକି ମୋତେ ବହୁତ ଭଲ ଲାଗିଲା। ଯେ ଆପଣ ମୋଭଳି ଗୋଟେ ସପୋର୍ଟିଭ୍ ଏବଂ ସାହାଯ୍ୟକାରୀ ବନ୍ଧୁର ସନ୍ଦାନରେ ଥିଲେ। ଏବଂ ମୁଁବି ମୋତେବି ଭଲ ଲାଗିବ ଯେ ଆପଣଙ୍କ ଭଳି ଏକ ଗୋଟେ ପାଣ୍ଡିତ ତ୍ୟ ଏବଂ ମହାପୁରୁଷଙ୍କ ସହିତ ଯାତ୍ରାର ଗୋଟେ ଆନନ୍ଦ ନେବି ତାହା ବହି ନେପାଳ ଭଳି ଜାଗାକୁ ବୁଲିକି ଆସିବି ତାହା ମୋପାଇଁ କିଛି ସ୍ୱର୍ଗ ଠାରୁ କମନୁହେଁ।
ବାଃ ନିଶ୍ଚୟ ନିଶ୍ଚୟ ଆଉ ମତେ ଏତେ ଭଲ କଥା କହିଛନ୍ତି। ଆଉ କଣ କହିବି ମୁଁ ଆପଣ ନିଶ୍ଚିତହିଁ ଗୋଟେ ଭଲ ବ୍ୟକ୍ତିତ୍ଵ? ଅଁ। ଆଉ କୋଉଠି କଣ ବୁଲିବାକୁ ଯିବା ଆଉ କେମିତି କଣ ଯାତ୍ରା ଆରମ୍ଭ କରିବା ଟିକେ କୁହନ୍ତୁ ମୁଁତ ଏବେ? ବିଷୟରେ ଜାଣିନି ଆପଣ ଟିକେ ଜାଣିଚନ୍ତି କୁହନ୍ତୁ।
ମୋ ହିସାବରେ ପ୍ରଥମେ ଆମେ ଟ୍ରେନରେ ଯିବା କି ବସରେ ଯିବା କିମ୍ବା ଉଡ଼ାଜାହାଜରେ ଯିବା ସେଇଟା ପ୍ରଥମେ ଆମେ ମନୋନୀତ କରିସାରିଲା ପରେ ତାପରେ ଆମେ କେମିତି ଯିବା। ତା ପରର ପ୍ରଣାଳୀ ଆମେ ଫଲୋ କରିବା ତ ଆପଣ ପ୍ରଥମେ କୁହନ୍ତୁ। ତୁମେ କେଉଁଥିରେ ଯିବା ପାଇଁ ପ ଆଗ୍ରହୀ।
ଆଚ୍ଛା ଆଚ୍ଛା ତ ମୋର ଗୋଟେ ସଂଶୟ ଅଛି। ଯେ ସେଠାକୁ ଟ୍ରେନବି ଯାଏକି ମୁଁ କେବଳ ଭାବୁଥିଲି କେବଳ ଆମେ ଉଡାଜାହାଜ ଯାଏ ବୋଲି ଭାବୁଥିଲି ଟ୍ରେନବି ଯାଏ।
ଆରେ ହଁ ହଁ ଭାରତ ଗମେଣ୍ଟ ଦ୍ଵାରା ଟ୍ରେନର ଅଚଳ ପ୍ରଚଳ ପାଇଁ କିଛିବି ରୋକ ନାହିଁ। ଆମେ ଚାହିଁଲେ ଟ୍ରେନରେବି ଯାଇପାରିବା କିମ୍ବା ବାଇକରେ ଯାଇପାରିବା କିମ୍ବା କାରରେ ଯାଇପାରିବା କିମ୍ବା ଉଡାଜାହାଜରେବି ଯାଇପାରିବା। ଆପଣ ଯୋଉ ଥିରେ ଆପଣଙ୍କୁ ଭଲ ଲାଗିବ ସେୟା ଆପଣ ମୋତେ କୁହନ୍ତୁ। ଏବଂ ମୁଁ ତାର ବନ୍ଦୋବସ୍ତ କରିଦେବି।
ଆଛା ଆଚ୍ଛା ଭଲ କଥା। ତ ମୁଁ ତ ଜାଣିନଥିଲି ଟ୍ରେନ ବୋଲି ତ ବାଇକ୍ ଆଉ ଆମର ଯୋଉ ଚାରି ଚକିଆ ଗାଡି ରହୁଚି ସେଗୁଡାରୁ ଟ୍ରେନ ଟା ଟିକେ ଆମକୁ ଭଲ ରହିବ ବୋଲି ଭାବୁଛି ମୁଁ ଟିକେ କମ ପଇସାରେ ହେଇଯିବ। ତ କଣ କହୁଚନ୍ତି ଆପଣ ଆଉ ଟ୍ରେନ ରେ ଯଦି ଯିବା କୋଉଠି କଣ ବସିବା ଟି ଟିକେ ସେଇଟା ବି କହିବେ ଆଉ।
ହଁ ହଁ କାହିଁକି ନୁହେଁ ଟ୍ରେନରେ ଯଦି ଆମେ ଯିବା ତ ଟ୍ରେନର କନଫର୍ମ ସିଟ୍ ପାଇଁ ଆମକୁ ବହୁତ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ। କାହିଁକି ନା ଆମେ ଯ ଓଡିଶାରୁ ଯଦି ଯାତ୍ରା ଆରମ୍ଭ କରୁଛନ୍ତି ତାହେଲେ ଆମକୁ ପାଖାପାଖି ଚାରି ରୁ ପାଞ୍ଚ ଦିନି ଟ୍ରେନରେ ହିଁ ବିତେଇବାକୁ ପଡ଼ିବ ତ ଯଦି ଆମେ ଆମର ଯଦି କନଫର୍ମ ଟିକେଟ୍ ନ ହେଇପାରେ ତାହେଲେ ଆମକୁ ବହୁତ ଆଜେଷ୍ଟେମେଣ୍ଟ କରି କରି ଯାତ୍ରାକୁ ପୂରଣ କରିବାକୁ ପଡ଼ିବ ତାହା ବହୁତ କଷ୍ଟଦାୟକ ହେବ କାହିଁକି ନା ଆମେ ଏତେ ଲମ୍ବା ଯାତ୍ରା ଆଜେଷ୍ଟେମେଣ୍ଟ ଯଦି କରି କରି ଯିବା ତାହେଲେ ଆମର ଆଉ ସେତିକି ବଳ ରହିବନି ଯେ ସେଇଟି ପହଞ୍ଚିଲା ପରେ ବୁଲିବାକୁ ଆଗ୍ରହ ଟା ହିଁ କମିଯିବ ତମେ କଣ ଭାବୁଚ?
ହଁ ମୁଁ ବି ସେଇଟା ହଁ ଭାବୁଚି। ଏଠି ତ ଓଡିଶାରୁ ପୁଣି ଅନ୍ୟ ଗୋଟେ ଦେଶ ଯିବା ଅନ୍ୟ କୋଉ ରାଜ୍ୟ ନୁହଁ। ଅନ୍ୟ କୋଉ ଦେଶ ଯିବା ତ ଏଠୁ ପାଖାପାଖି ଦୁଇରୁ ତିନି ହଜାର କିଲୋମିଟର ହେଇଯିବ ଭାବୁଚି। ଆଉ ଯଦି ଗୋଟେ କନଫର୍ମ ଆମର ସିଟ୍ ରହିବନି ଟ୍ରେନରେ ତ ଯିବାଟା ବହୁତ କାଠିକର ପାଠ ହେଇଯିବ ତ ଗୋଟେ କନଫର୍ମ ସିଟ୍ ନେଇ କରିବା ତ କେତେ ଦିନ ଆଗରୁ କଣ କରିଲେ କେମିତି ହବ ଟିକେ ଦେଖନ୍ତୁ ଆପଣ। ଆଉ ଯିବା ନେପାଲ ର ଟିକେ ଅନୁଭୂ ଭୂତି ନେଇକି ଆସିବା ଆଉ ଏବେ ବି ତ ପାଗ ଭଲ ଅଛି। ଅ ଦେଖନ୍ତୁ ଟିକେ।
ଠିକ୍ ଅଛି। ତାହେଲେ ମୋ ହିସାବରେ ଆମେ ଯଦି ଏରୋପ୍ଲେନରେ ଯିବା ତାହେଲେ ଆମର ସମୟ ବି ବଞ୍ଚିବ ଏବଂ ଆମେ ଅସୁବିଧାରେ ବି ସମ୍ମୁଖୀନ ହେବା ନାହିଁ। ତମେ କଣ ଭାବୁଛ?
ହଁ ମୁଁ ବି ଭାବୁଥିଲି ଏରୋପ୍ଲେନ୍ ରେ ଯିବା ବୋଲି ତ ଏରୋପ୍ଲେନ୍ ରେ କେତେ କଣ ପଇସା ଆମକୁ ସରିବ? ଯଦି ବହୁତ ସରିବ ତ ଅସୁବିଧା। ମୁଁ ଭାବୁଛି କମ୍ ସରିବ ବୋଲି ଆପଣ ଟିକେ କୁହନ୍ତୁ କେତେ କଣ ସରିବ?
ଆରେ ମୁଁ ବା ଆପଣଙ୍କ ସହିତ କଥା ହେବା ପୂର୍ବରୁ ମୁଁ ବି ମାନେ ମନୋନୀତ କରୁଥିଲି ଯେ ନେପାଳ ଯାଇକି ବୁଲିକି ଆସିବା ସେଇ ଏଥିପାଇଁ ମୁଁ କିଛି ରିସର୍ଚ୍ଚ କରିଛି ଯେ ନେ ପାଳ ଯଦି ଆମେ ଉଡ଼ାଜାହାଜରେ ଯାଉଛନ୍ତି ତାହେଲେ ଗୋ ଟେ ମଣିଷକୁ ଆମକୁ ପଡ଼ିବ ସାତ ହଜାର ଲାଖେ ଟିକେଟ୍। ତ ଆମେ ଯଦି ଚାରିରୁ ପାଞ୍ଚ ଜଣ ଯିବା ତ ଗୋଟେ ଟି ଯିବା ଟିକେଟ୍ କୋଡିଏ ହଜାର ଏବଂ ଫେରିବା ଟିକେଟ୍ କୋଡିଏ ହଜାର ପଡିବ। କଣ କହୁଚ ଯିବା?
ଆଚ୍ଛା, ଆଚ୍ଛା, ଏମିତିି ନୁହଁ। ତ ଆଉ ଯଦି ଟ୍ରେନ୍ ରେ ଆମେ ଯିବା ତ କେତେ କମ୍ ପଡିବ? ଯଦି ପା ଟିକେ ରହିବ କମ୍ ତାହେଲେ ଦେଖିବା କଣ ହଉଛି?
ଆଚ୍ଛା ଆଚ୍ଛା ଆପଣଙ୍କ କହିସା କହିବା ହିସାବରେ ଯଦି ଯଦି ଆମେ ରେଳ ଯାନରେ ଯାତ୍ରା କରିବା ତାହେଲେ ଉଡ଼ାଜାହାଜରୁ ରେଳ ଯାନ ଶସ୍ତା ହିଁ ପଡ଼ିବ, କାହିଁକିନା ଉଡ଼ାଜାହାଜ ଯଗା ଆମର ସମୟ ବଞ୍ଚୁଛି, କିନ୍ତୁ ରେଳଯାନ ଦ୍ଵାରା ଆମର ସ ସମୟ ତ ସେଇ ଖର୍ଚ୍ଚ ହେବ ତ ମୋ ହିସାବରେ ରେଳଯାନରେ ଆମେ ମକୁ ଅ ଅ ଉଡ଼ାଜାହାଜ ଅପେକ୍ଷା ଆମକୁ କମ୍ ପଇସା ହିଁ ପଡ଼ିବ।
ଆଚ୍ଛା, ଆଚ୍ଛା। ତ ଯେହେତୁ ଆପଣ କହିଲେ ଉଡାଜାହଜରେ ଆମେ ଟିକେ ଜଲ୍ଦି ପଳେଇବା ବୋଲି ଜଲ୍ଦି ତ ନୁହଁ ବହୁତ ଜଲ୍ଦି ପଳେଇବା ମତେ ଲାଗୁଛି, ତ ଭାବୁଛି ସେଟାରେ ହିଁ କରିଦବା ଆଉ ପୁଣି ଆମେ ତ କେବେ ଅନୁଭୂତି କରିନେ। ଆପଣ କରିଥିବେ କି ନାହିଁ ମୁଁ ଜାଣିନି, ମୁଁ, ମୁଁ ତ ଉଡାଜାହଜର ଅନୁଭୂତି କେବେ ନେଇନି। ତ ପ୍ରଥମଥର ନବା ଆଉ ଏଟା ଟିକେ କମ୍ ବୋଲି ଭାବୁଛି ପଇସା ପାଖରେ ଯେହେତୁ ଅଛି ନେପାଳ ଟା। ତ ଦେଖିବା ସେଟାରେ ହିଁ ଟିକେ କରିଦେବା ବୋଲି ଭାବୁଛି ଆଉ।
ହଁ ହଁ ଯଦି ଆପଣ କେବେ ବି ଅନୁଭୂତି ନେଇନାହାନ୍ତି ଉଡାଜାହଜର ତାହେଲେ ଆପଣ ନିଶ୍ଚୟ କରି ମୋତେ ବିଶ୍ୱାସ କରନ୍ତୁ। ଆପଣଙ୍କୁ ବହୁତ ଭଲ ଲାଗିବ। କାହିଁକି ନା ଉଡାଜାହାଜର ଅନୁଭୂତି ଯିଏ ଜଣେ ଗୋଟେ ଥର ନେଇଯାଏ। ତାହେଲେ ସେ ବାରମ୍ବାର ଉଡ଼ାଜାହାଜରେ ହିଁ ଉଡ଼ିବାକୁ ଇଚ୍ଛା ହୁଏ। କାହିଁକି ନା ଏଇପ ଏଇଟା ଜିନିଷ ହଉଛି ଏମିତିକା। ସେ ବହୁତ କମ୍ ସମୟରେ ତୁମକୁ ନିଜର ଇଚ୍ଛା ସ୍ଥାନରେ ପହଞ୍ଚାଇ ଦିଏ। ଆଉ ପୁରା ସୁରକ୍ଷିତ ସହ ନିଜକୁ ପହଞ୍ଚାଇ ଦିଏ ଏବଂ ସେମାନେ ଉଡ଼ାଜାହଜର ଅ ଅଛନ୍ତି ତାଙ୍କର ଷ୍ଟାଫ୍ ସେମାନେ ଆମର ସୁରକ୍ଷା ଏବଂ ଆମର ଖାଇବା ପିଇବାରୁ ନେଇକି ସବୁ ଜିନିଷ ର ସେମାନେ ତଦାରଖ କରନ୍ତି। ତ ତୁମେ ଯଦି ଗୋଟେ ଥର ଟ୍ରାଏ କରିବ ମୋ ସହ ମତେ ବିଶ୍ଵାସ କରିକି ତାହେଲେ ତୁମେ କେବେ ବିି ରିଗ୍ରେଟ୍ କରିବ ନାହିଁ।
ଆଚ୍ଛା, ଆଚ୍ଛା ଠିକ୍ କହିଲେ ଉଡାଯାହଜ ତ ଆମେ ବହୁତ ଦେଖିଛେ। ପୁଣି ଆକା ନିଜ ମୁଣ୍ଡ ଉପରେ ବି ଯିବାର ବହୁତ ଦେଖିଛେ କିନ୍ତୁ କେବେ ବି ବସିନେ ସେ ଭି ଭିତରେ ବସିଲେ କେମିତି କଣ ଲାଗେ? ପୁଣି ଶୁଣିଛି ଆକାଶରେ ବାଦଲଙ୍କ ମଝିରେ ସେ ଉଡାଜାହାଜ ଉଡେ ବୋଲି। ତ ଏଟ୍ଟା ତ ଗୋଟେ ବହୁତ ବଢିଆ ଅନୁଭୂତି ହବ। ଆଉ ଆପଣଙ୍କ ଭଳି ଯଦି ଗୋଟେ ସାଥିୀ ଥିବ। ତ ତ ଆଉ କିଛି କହିବାର ନାହିଁ ବହୁତ ବଢିଆ ଲାଗିବ ଯେମିତି ସ୍ଵର୍ଗରେ ଥିଲା ପରି ଲାଗିବ। ତ ଦେଖାଯାଉ ଆପଣ କରନ୍ତୁ। ସେମିତି ହିଁ ପ୍ରଣାଳୀରେ ଆମେ ଯିବା ବୋଲି ମୁଁ ଭାବୁଛି ଆଉ ଉଡା ଯାହାଦଵରେ ପଳେଇବା। ଆସିଲା ବେଳେ ଯଦି କିଛି ସମୟ ବଞ୍ଚିବ ଆମର ତାହେଲେ ଆମେ ରେଳଗାଡିକୁୁ ଧରିବା ବୋଲିଁ ମୁଁ ଭାବୁଛି ଆଉ।
ଠିକ୍ ଅଛି ଠିକ୍ ଅଛି କାହିଁକିନା ଆମେ ଯେତେ ଶୀଘ୍ର ଜଲ୍ଦି ପହଞ୍ଚିଯିବା ସେତେ ଶୀଘ୍ର ଆମ ଭି ହତରେ ବଳ ରହିବ ଯେ ଆମେ ବୁଲାବୁଲି କରିବା ପାଇଁ ଗୋଟେ ଆଗ୍ରହ ବି ରହିବ। ତ ଫେରିଲା ବେଳେ ଆପଣ ଯେମିତି କହିଲେ ଫେରିଲା ବେଳେ ଆମେ ଟ୍ରେନ୍ରରେ ଆସିଲେ କିଛି ଅସୁବିଧା ନାହିଁ କାହିଁକି ନା ଆମେ ତ ଅଲରେଡି ସବୁ ଜାଗା ବୁଲିକି ଆସି ଯାଇଥିବା। ଏବେ ଖାଲି ଆମେ ଶୋଇ ଶୋଇ ଆସିବା କଥା। ତ ଆମେ ଟ୍ରେନରେ ଆରାମରେ ଶୋଇ ଶୋଇ ଆସିପାରିବା। ଆଉ ଯ କଥା ରହିଲା ଗୋଟେ ଭଲ ସାଥି ସହ ବୁଲିବା ତ ମୋ ହିସାବରେ ଆପଣଙ୍କର ଜୀବନ ସାାଥୀଙ୍କୁ ଆପଣଙ୍କ ସହିତ ଯଦି ନେବେ ତାହେଲେ ଆପଣ ନେପାଳର ମଜା ଦୁଇ ଗୁଣ ଉଠାଇ ପାରିବେ। କାହିଁକିନା ନିଜ ଜୀବନସାଥୀ ସହ ଆପଣ ଯଦି ନେପାଳର ଟୁର୍ କରିବେ ତ ସେ ବହୁତ ଖୁସି ଖୁସି ହେବେ ଆଉ ସେ ଯଦି ଖୁସି ହୁଅନ୍ତି ତାହେଲେ ଆ ପଣଙ୍କର ବାକି ଜୀବନ ବହୁତ ଖୁସିମୟ ହେବ।
ଠିକ କହିଲେ ଠିକ କହିଲେ ଜୀବନ ସାଥୀ ଖୁସି ହେଇଗଲେ ଆଉ କିଛି ତ ଦରକାର ନାହିଁ। ମୁ କିନ୍ତୁ ଜୀବନ ସାାଥି ପାଇଁ ତ ଆହୁରି ଅଛି ସମୟ ଏବେ ଏବେ ପାଇଁ ତ ନାହିଁ। ଏବେ ଏମିତି ଆମ ସାଙ୍ଗସାଥିରେ ହିଁ ଯିବା ବୋଲି ମୁଁ ଭାବୁଚି ଆଉ ଆ ଆପଣଙ୍କ ଆପଣଙ୍କ କଣ ଇଚଛା କହିବେ ଆଉ ଆପଣ ଜୀବନ ସାାଥୀଙ୍କ ସହ ଯିବେ। ନା ସାଙ୍ଗସାଥିଙ୍କ ସହ ଯିବେ ଆପଣଙ୍କ ଇଚ୍ଛା ଆଉ ଦେଖନ୍ତୁ ଆପଣ ଆଉ।
ଠିକ କଥା ଠିକ କଥା କହିଲେ ଆପଣ ଯୋଉ ପତା କହିଲେ ଆପଣଙ୍କ ସହିତ ତ ମୁଁ ସହମତ ଜଣଉଚି। ଯେପରି ଆପଣ କହିଲେ ଏ ବର ଟାଇମରେ ସାଙ୍ଗସାଥୀଙ୍କ ମାନଙ୍କ ସହିତ ଯିବା ତାପରେ ବୟସ ବଢ଼ିଲେ ଆମେ ଜୀବନସାଥୀଙ୍କ ସହିତ ବି ଯିବା ସବୁର ଗୋ ଟେ ସମୟ ନିର୍ଦ୍ଧାରିତ ଥାଉଛି ତ ଆମେ କିଛି ଆଗରୁ ସ୍ପିଡ଼୍ ହୋଇଗଲେ କିଛି ଭଲ ନୁହଁ ତ ଆପଣଙ୍କ ଭଳି କହିବା ହିସାବରେ ଆମେ ପ୍ରଥମେ ଏରୋପ୍ଲେନ ରେ ଯିବା ରିଟର୍ଣ ହେଲା ବେଳେ ଟ୍ରେନ ରେ ଆସିବା ଆଉ ମ ଝିରେ ଖାଇବା ପିଇବା ରହିବା ଏସବୁ ଜିନିଷ ମୁଁ ରିସର୍ଚ୍ଚ କରିକି ଆପଣଙ୍କୁ କାଲି କିମ୍ବା ପହରଦିନ ସୁଦ୍ଧା ଆପଣଙ୍କୁ କଲ୍ କରିକି ଜଣାଇବି।
ହଉ ଠିକ ଅଛି ଆଜ୍ଞା ଠିକ ଅଛି। କଣ ପାଇଁ ନା ମୁଁ କହୁଥିଲି ଏବେ ସାଙ୍ଗସାଥିଙ୍କ ସହ ଗଲେ ଆଗକୁ ଆମେ ଜୀବନ ସାଥୀ ସହ କିମ୍ବା ବାପା ମାଙ୍କୁ ଧରିକି ବି ଗଲେ ଆମର ଯାତ୍ରା ଟା ବହୁତ ଭଲରେ ରହିବ ଆଉ ଶୁଭମୟ ରହିବ। ତ ଠିକ ଅଛି କଥା ହେଇକି ଆପଣଙ୍କ ସବ ବହୁତ ଭଲ ଲାଗିଲା, ଆପଣ ଟିକେ କାଢିକି ସେ ପ୍ରଣାଳୀ ଟା କହିବେ ଆଉ ଆମେ ଯିବା ଆଉ।
ଠିକ୍ ଅଛି ଠିକ୍ ଅଛି ତାହେଲେ ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବି ଆପଣଙ୍କ ଚଲାପଥରେ ପୁଷ୍ପ ଫୁଟି ଉଠୁ ଏବଂ ଆପଣଙ୍କ ଆଗାମୀ ଭବିଷ୍ୟତ ଆନନ୍ଦମୟ ସୁଖମୟ ଏବଂ ଲଳିତାମୟ ହେଉ। ଟିକେ କହିକି ମୁଁ ରଖୁଚି ଧନ୍ୟବାଦ।
ରଖୁଚି ରଖୁଚି ଆପଣଙ୍କୁ ବି ଶୁଭ କାମନା ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସଦା ରହୁ ଆ ଆପଣଙ୍କ ଉପରେ ଆଉ ରଖୁଚି ରଖୁଚି ସାଙ୍ଗ।
ଠିକ୍ ଅଛି। ଠିକ୍ ଅଛି।